ହାଲୋ
ହାଲୋ ଆଉ କଣ ଭଲ ଅଛୁନା?
ହଁ ହଁ ଭଲ ଅଛି ଆଉ।
ଆଉ ପୁରୀପା ଯାଇଥିଲୁ?
ଯାଇଥିନି ବହୁତୁ ଦିନି ହେଲାଣି।
ଓହୋ ବହୁତ୍ ଦିନି ହେନେ ଆଉ ଯାଇଥିଲୁ ଯାହା ଦେଖିଥିଲୁ ଟିକେ ଆମ କତିରେ କହ ଆମେ ଯିବାକୁତ ଇ ଇଚ୍ଛା କରିଚୁ ଆମ ଫ୍ୟାମିଲିଟା। ଆଉ ଯିବୁ ବୋଲି ଭାବୁଚୁ ଆମେତ ଯାଇଥିନୁ ଛୋଟ ବେଳୁ। ଆଉ ଆମକୁ ପନ୍ଦର ଅଠର ବର୍ଷ ଯେତେବେଳେ ହେଇଥିଲା ସେତେବେଳେ ଯାଇଥିଲୁ ଏବେତ ବହୁତ ପରିବର୍ତ୍ତନ କାଳେ ସରକାର ସବୁ କରିଦେଲେଣି। ଆଉ ଜଗନ୍ନାଥତ ପ୍ରାଚୀନ କାଳରୁ ଅଛନ୍ତି। ପ୍ରାଚୀନ ଠାକୁର ଓଡିଶାର ଆରାଧ୍ୟ ଦେବତା ସମସ୍ତେତ ଯାଉଚନ୍ତି ଆମେ ଟିକେ ମନ କରିଚୁ ଯିବୁ ପୁରୀ ଆଉ କୋଣାର୍କ ଚନ୍ଦ୍ରଭାଗା ନନ୍ଦନକାନନ ଆମେ ଯିବୁ ଟିକେ ବୁଲିକି ଆସିବୁ ଆଉ ଯୋଉ ପୁରୀ ଯାଇଥିଲ ତମେ ସେ ବିଷୟରେ ଟିକେ ଆମକୁ କଣ ଟିକିଏ କୁହ? କେମିତି ଗଲ କୋଉଠି ରହିଲ କଣ କଲ କେମିତି ଦେଖିଲ କୁଆଡ଼େ କୁଆଡ଼େ ବୁଲିଲ ଆମେତ କିଛି ଜାଣିଚୁ ସେ ବାବଦରେ ଆଉ ବର୍ତ୍ତମାନ କଥା ଆମେତ କହିପାରିବୁନି ତେଣୁକରି ବର୍ତ୍ତମାନ କଥା ଯାଇ ଚ କଣ ଟିକେ କୁହ?
ଆ ମୁଁପା ବହୁତ୍ ଦିନି ହେଲା ଯାଇଥିନି ଯାଇଥିନି ଯେ ଆମେ। ରହିବା ପାଇଁ ଗଲୁ ସିଏ ଆଉ ରହିଲୁନି। ସାଙ୍ଗେ ସାଙ୍ଗେ ସେଇ ଜଗନ୍ନାଥ ମନ୍ଦିର ଭିତରକୁ ଗନୁ। ଯେ ସେ ମନ୍ଦିର ଏତେ ଭି ଟ ଯେ ଆମେ ସବୁ ଧରା ପଗଡା ହେଇକି ଇଁ ଯାଉଥୁନୁ। ଗଲା ବେଳକୁ। ଆଉ ସେ। ଏଁ ଦୁଆର ପାଖରେ ଆଉ କେହି କାହାର। ଅ ହାତ ଧରି ନାହାନ୍ତି କି କେହି କାହାକୁ ଅନେଇ ନାହାନ୍ତି। କି କେହି କାହା କଥା ଜାଣିପାରିଲେ ନାହିଁ। କିଏ କୁଆଡେ ଛିନ ଛତ୍ର ହେଇଗଲେ। କୋଉ ଭିତରେ କିଏ ପଶିଗଲେ କିଏ କୋଉଠି ନୁଚିଗଲେ। ଆଉ କାହାର ହିସାବ ରହିଲାନି। ଏ ମୁଁ ତ ନୂଆ କୁ ଯାଏ। ମୁଁ ତ ସେ ଭିତରେ। ଆଉ କାହାରି କି ଅନେଇନି ଯେ କେହି ଗୋଟେ ନିଜ ଲୋକ ନାହାନ୍ତି। ଆ ମୁଁ କଣ ଭାବିନି। ମୁଁ କହିନି ଆଉ ନିଜ ଲୋକକୁ ତ ପାଇମିନି କୁ ନ ପାଇନି ନାହିଁ ମୁଁ ମୋର। ଜବରଦସ୍ତ ସେଇମାନଙ୍କ ଭିତରେ ଠେସି ମେସି ହେଇକି। ମୁଁ ଯାଇକି ଠାକୁରଙ୍କ ପାଖରେ ଏ ଏକୁଟିଆ ପହଞ୍ଚିନି ଏକୁଟିଆ ପହଞ୍ଚିନି ଯେ। ସେଠି ଠାକୁର କୁ ଦେଖୁ ଦେଖୁକା। ଏତେ ଜୋରେ କାନ୍ଦ ଆସିଲା ଯେ। ଆଉ ମୁଁ ଠାକୁରଙ୍କୁ ଦେଖିକି କାନ୍ଦିନି। କି ଲୋକଙ୍କୁ ପାଉନାହିଁ ବୋଲି ନିଜ ଲୋକକୁ କାନ୍ଦିନି। ମୁଁ ଆଉ ଜାଣିପାରୁନି କିଛି। ହେଳୁ ଠାକୁର ଅ ଦର୍ଶନ କନି ମୁଁ ଏକା ଏକା। ଦର୍ଶନ କରିକି ଫେରିଲା ବେଳକୁ। ସେ ମଣ୍ଡପ ଭିତରୁ ତଳକୁ ଯେତେବେଳେ ଖସିନି। ସେତେବେଳକୁ ଦେଖିନି ଆଉ ଦି ଜଣ। ଆମରି ଲୋକ। ମୁଁ ଦେଖିନି ସିଏ ଏଁ କହିଲେ। ଆଉ କିଏ କୁଆଡେ ଗଲେ? ମୁଁ କହିଲି ମୁଁ ଆଉ କାହାକୁ ଦେଖି ପାରୁନି ମୁଁ ଯାଇକି ସେଇ। ଉଁ ଯୋଉଠି ହଉଛି ହା ଉଁ। ଅବଡା ଯୋଉଠି ବିକ୍ରି ହଉଛି ମ ମତେ କହିଲେ ସେଇଠି ଆଙ୍କ କହିଲେ ମତେ କହିଲେ ସେଇଠି ଯା ଥିବ ଆଉ ଆମେ ଯାଉଛୁ ଭିତରୁ ଦର୍ଶନ କରି। ସେଇଠି ଯାଇକି ଠିଆ ହେନି। ଠିଆ ହେନି ଯେ ଆଉ ବହେ ବାଟରେ। ଆଉ ଦି ଜଣଙ୍କୁ ଦେଖିନି। ଦେଖିନି ଯେ ତା ତାଙ୍କ କତିକି ମୁଁ ଧାଇଁ କି ଗନି ଯାଇକି ତାଙ୍କୁ ଧଇନି। ଧଇନୀ ଯେମିତି ସିଏ କହିଲେ। ହଁ ତମେ ଆସିଲଣି ଦର୍ଶନ କରିକି। ମୁଁ କହିଲି ହଁ ମୁଁ ଦର୍ଶନ କରିକି ଆସିନି ଆଉ କାହାରି କିି ତ କାଇଁ ପାଉନି। ସିଏ ସବୁ କୁଆଡୁକୁ ଗଲେ। ହେଟୁ ସିଏ କହିଲେ ହଉ ତାହାନେ ଏଁ- ଚାଲ ଆମେ ଯିବା ସେଇ ଜାଗାକୁ ଯଉ ପଦାରେ ଯଉ କଣ ଘର।
ଆନନ୍ଦ ବଜାର।
ହଁ ସେଇଠି ଯାଇକି ନା ସେଇଠି ଯାଇକି ବସନ୍ତି ଯଉ। ସେଇ ଜାଗା ଟା ସେଇ ଘର ଟା। ଅ-ଗରୁଡ ଖମ୍ବ ପାସ୍ କରିକି ଗଲା ପରେ ଦାମ୍ ଯଉ ବଡ଼ଦାଣ୍ଡ ସାମ୍ନାରେ।
ହେଇ ଜାଗାରେ ଆମେ ଯାଇକି ସେଇଠି ପହଞ୍ଚିଲା ବେଳକୁ ସେଇଠି ଅଛନ୍ତି ଚାରି ଛଅ ଜଣ। ଆମେ ତ ଯାଇଥିଲୁ ଦଶ, ପନ୍ଦର ଜଣ। ଆସିକି ଟିକେ ବସିନି ଯେନ୍ତି ହେ ଟୁ ପାଇନି କେତେ ଜଣ ଲୋକଙ୍କୁ। ହେଟୁ ଟିକେ ଭଲ ଲାଗିଲା।
ହଁ।
ନହଲେ ବଡ ଦାଣ୍ଡରେ ଚାଲି ଚାଲିକା ଆସିନୁ ଯଉ ମଙ୍ଗଳା ପର୍ଯ୍ୟନ୍ତ।
ହୁଁ।
ଆଉ କଉଠିକି ପା ସମୁଦ୍ର କୂଳ କୁ ସେମାନେ ଗଲେନି। ମୁଁ ସମୁଦ୍ର କୂଳକୁ ଯାଇନାହିଁ କି- କି ସେ ଜାଗା କିଛି ଦେଖିନି। ଦେଖିନି ଯଉଠି ଠାକୁରଙ୍କ ଶବ ଦାହା କରନ୍ତି
ହୁଁ କୋଇଲି ବୈକୁଣ୍ଠ।
ସେଇ ଜାଗା ଟାକୁ ଯାଇଥିନି। ଆଉ ତାଙ୍କ ରୋଷେଇ ଘର ସେ କରେ କରେ ତ ଖାଲି ବୁଲିଲୁ ଆଉ କଣ ଭିତରକୁ ଯାଇଚୁ କି ପାଚେରୀ ଭିତରକୁ ଆମେ ଯାଇନୁ।
ଆଉ ନରେନ୍ଦ୍ର ପୋଖରୀର ଗାଧେଇନ?
କଉଠି ଗାଧେଇନୁ।
ଇନ୍ଦ୍ରଦ୍ୟୁମ୍ନ
ଗା
ମାର୍କଣ୍ଡ ପୋଖରୀ- ମାର୍କଣ୍ଡ ପୋଖରୀ, ମାଉସୀ ମା ମନ୍ଦିର।
ନା।
ଆକୁ ଦେଖିନ?
କିଛି ଦେଖିନୁ ସେଇଠୁ ତ ଆ -ଆସିନୁ ସେ ତ ଆଉ ରହିଲେନି ସାଙ୍ଗେ ସାଙ୍ଗେ ଏଁ ଉଠିଲେ ଗାଡିରେ ଆଉ ଆସିନୁ ଅଁ-ପଳେଇ ଆସିଲା ବେଳକୁ ଅଁ-ଚନ୍ଦ୍ରଭାଗା। ଚନ୍ଦ୍ରଭାଗାରେ ପହ- ପହଞ୍ଚିନୁ ହେତେବେଳକୁ ଉପର ଉଳି ହେଇଗଲାଣି। ସଖାଳୁ ଯିବା କଥା ହେଟି ଉପର ଉଳି ହେଇଗଲାଣି।
ତମେ ଅବାଗରେ ଗଲ ଆଉ ସଖାଳୁ ଭୋରୁ ମାନେ ବିରଞ୍ଚି ନାରାୟଣ ସୂର୍ଯ୍ୟଙ୍କୁ ଦର୍ଶନ କରିବ ସିଏ ଉଦୟ ହଉଥିବେ ସେ ସେଇଟା ହଉଚି ବହୁତୁ ପୁଣ୍ୟ।
ଆଉ ତମେ ଉପର ଓଳି ଗଲ ଆଉ, ସୂର୍ଯ୍ୟ ଉଦୟ ଦେଖି ଖି ପାଇଲନି ଆଉ। ତା'ପରେ ତ
ସିଏ ପା ଗଲେ ଯେ, ଖାଇ ପିଇକି ଦଶଟା ବେଳେ ଗଲେ। ଆଉ
ଆଃ।
ଚନ୍ଦ୍ରଭାଗା ଦେଖିବେ କୋଉଠି ନା! ପୁରୀରେ ରହିଲେ କି କୋଉ? ଦି ଘଣ୍ଟା ରହି ଥିନେ ସିନା। କୋଉଠିକି ଯାଇଯୁଆକି ଏଁ ଦେଖିଥାନ୍ତେ? ଆଉ ସିଏ ତ ଖାଲି ଉଠ୍ ବଡ ହେଲେ ଘରକୁ ଆସିବା ପାଇଁ, ହେ ଭୁବନେଶ୍ଵର ଯୋଉ ଯାଇଥିନୁ।
ହୁଁ।
ଏଇ ଭୁବନେଶ୍ୱରରେ ରହିନୁ ଆସିକି ରାତିରେ।
ତମେଁ ପୁରୀ ଶୁଣୁ ପୁରୀ ଯଦି ଯିବ, ସକାଳୁ ଧର ଏଇଠୁ ବାହାରିଲ ତମେ-ଏଁ ଆଉ, ସଖାଳୁ ଖାଇ ପିଇକି ବାହାରିଲ ଗାଡିରେ। ବାହାରିକି ଯାଇକି ଟ୍ରେନ୍ ରେ ଯଅ ବସ ରେ ଯଅ ଯାଇକି ପହଞ୍ଚିବ ପୁରୀରେ। ପୁରୀରେ ପହଞ୍ଚିକି, ତମେ ରୁମ୍ ନେଇଯିବ। ରୁମ୍ ବି ହେଠି ମିଳୁଛି। ହଜାର ଟଆଁ ରୁମ଼୍ ନେବେ, ଗୋଟେ ଦିନ ଗୋଟେ ରାତି ଚବିଶ ଘଣ୍ଟାକୁ। ଯେ ରଖିଦେଲ ତମ ବେଡିଙ୍ଗ୍ ପତ୍ର। ସେଠୁ ପଳେଇବ ଦଶଟା ପରେ ଜଗନ୍ନାଥଙ୍କ ଦର୍ଶନ କରିବ। ସେତେବେଳେ ଟିକେ ଲୋକ କମ୍ ଦଶଟା ଏଗାରଟା ଅଳକୁ? ଆଉ ଭିଡ କମି ଯାଇଥିବ। ଦର୍ଶନ କରିବ। ଦର୍ଶନ କରି ସାରି ସେଦିନ-ଅ ଯାହା ବୁଲିବ ଅଁ ପୁରୀରେ ବୁଲି ବୁଲାକି କଣ କରିବ! ସେଦିନ ରୁମ୍ ରେ ରହିବ। ତା' ଆର ଦିନୁ କୋ କଣ କରିବ? ଭୋରୁ ଜେ ଦର୍ଶନ କଲ ତ ଭଲ ଦର୍ଶନ କରିଦବ। ତା'ପରେ ବାହାର କ୍ଷେତ୍ରରୁ ଆଉ ବୁଲିବ। କୋଉଟି? ନା, ତାଙ୍କ ରୋଷ ଘର ତା'ପରେ ମାର୍କଣ୍ଡ ପୋଖରୀ, ନରେନ୍ଦ୍ର ପୋଖ୍ କରି ପୋଖରୀ, ଇନ୍ଦ୍ରଦୁମ୍ନ ପୋଖରୀ, ରୋହିଣୀ କୁଣ୍ଡ ଆଉ ତା'ପରେ ମାଉସୀ ମା ମନ୍ଦିର। ଏରା ସବୁ ବୁଲିବ। ତା'ପରେ ଉପର ଓଳି କଣ କରିବ? ଉଁ, ଗୋବର୍ଦ୍ଧନ ମଠ ଯୋଉଠି ଶଙ୍କରାଚାର୍ଯ୍ୟ ଅଛନ୍ତି। ଶଙ୍କରାଚାର୍ଯ୍ୟଙ୍କୁୁ ତୁମ ତ, ଦର୍ଶ ନ ପାଇବା ଟା ବହୁତ କଷ୍ଟ। କିନ୍ତୁ, ତାଙ୍କ ମଠ ଟିକେ ଦେଖିବ। ଦର୍ଶନ କରିବ। ଏମାର ମଠ, ଉଁ ନିତାଇ ଗୌର ମଠ। ମଠ ଚାରି ପାଞ୍ଚଟି ଖଣ୍ଡେ ବୁଲିବ। ସେ ଦିନ ସେଇ ରୁମ୍ ରେ ରହିବ କୋଉଠି ପୁରୀରେ ଯୋଉ ଘର ଭଡା ନେଇଥିବ। ରହିବ, ରହିକି, ତମେ ତା ପରଦିନ କଣ କରିବ? ରାତି ତିନିଟାଳୁ ଗୋଟେ ଭଡା ଗାଡି କରିଦବ ପଳେଇବ, କୋଉଠି ନା ଚନ୍ଦ୍ରଭାଗା। ଚନ୍ଦ୍ରଭଗା ପଳେଇକି ସୂର୍ଯ୍ୟ ଉଦୟ ଦେଖିବ। ସେଇଟା ମହାପୁଣ୍ୟ-ଅଁ, ସୂର୍ଯ୍ୟଙ୍କୁ ବାଲ୍ୟ ସୂର୍ଯ୍ୟ ଉଦୟ ହଉଥିବେ। ତାଙ୍କୁ ଦର୍ଶନ କରିବୁ ସେଇଟା ଗୋଟେ କୁହନ୍ତି, ମହାପୁଣ୍ୟ କୋଣାର୍କ କ୍ଷେତ୍ର। ସୂର୍ଯ୍ୟ କ୍ଷେତ୍ର ସୂର୍ଯ୍ୟ ମନ୍ଦିର ସେଠ୍ ଟି ଆଗରୁ ହେଇଥିଲା ବର୍ତ୍ତମାନ ତ ତାର ଭଗ୍ନା ଅବଶେଷ ଅଛି। ତାପରେ ତାଙ୍କୁ ଦର୍ଶନ କରିକି ତମେ ପଳେଇବ କୋଉଠି ନନ୍ଦନକାନନ। ନନ୍ଦନକାନନରେ ତମେ ସବୁ ଜୀବଜନ୍ତୁମାନଙ୍କୁ ଦେଖିବ କାରଣ ସିଏ ତ ହଁ ଏବେ ସବୁ ଜଙ୍ଗଲ କମିଗଲାଣି ତୁଟିଗଲାଣି। ଆଉ ଜୀବଜନ୍ତୁ ଦେଖିବାକୁ ଆମେ ପାଉନାହାଁନ୍ତି। ନନ୍ଦନକାନନ ରେ ସରକାର ତାଙ୍କର ରଖିଛନ୍ତି ଚିଡ଼ିଆଖାନା କରିକି। ତମେ ବାଘ ଦେଖିବ ସିଂହ ଦେଖିବ। କୁମ୍ଭୀର ଦେଖିବ ମୟୂର ଦେଖିବ ରାଜହଂ ଦେଖିବ ଓଟ ଦେଖିବ ହାତୀ ଦେଖିବ। ମାନେ ସମସ୍ତଙ୍କୁ ଦେଖିବ ସାପ ଦେଖିବ। ଆଉ ଗଣ୍ଡା ଦେଖିବ। ସବୁ ପ୍ରକାର ଜୀବ ସିମ୍ପାଜୀ ବଣ ମଣିଷ ଅଛନ୍ତି ତାଙ୍କୁ ଦେଖିବ। ସେଠୁ ପଳେଇବ କଣ ସ୍ତାପୁ ଦେଖି ସାରିକି ସେଠି ପଚାଶ ଟଙ୍କା ନଉଛନ୍ତି ଭଡ଼ା ଗାଡ଼ିରେ ସବୁ ତମକୁ ବୁଲେଇବ। ଆଉ ଜଣକା ପଚାଶ ଟଙ୍କା। ଯେତେ ଜଣ ଗଲ ଗୋଟେ ଗାଡିରେ ସେତେ ପଚାଶ ସିଏ ନେବେ। ତମକୁ ଦେଖେଇଦବେ ଦେଖେଇ ଦେଇକି ପଳେଇ ଆସିବ ତମେ। ସେଠୁ କଣ କରିବ ନୌବିହାର କରିବ ଆଜିକାଲି ତ ସବୁ ଉଁ ଯା ଯନ୍ତ୍ର ବୋଟ ସେ ଯନ୍ତ୍ର ବୋଟରେ ବସିବ। ଦେଖିବ ବିଭିନ୍ନ ପ୍ରକାର ମାଛ ଯୋଉ ହ୍ରଦଟା ଅଛି ନନ୍ଦନକାନନରେ। ଦେଖିବ ବିଭିନ୍ନ ପ୍ରକାର ମାଛ ସବୁ ଦଳ ଦଳ ହେଇକି ଥିବେ। ଆଉ ଦେଖିବ ଦେଖିକି ଗୋଟେ ମନ ଖୁସି ହବ ଆଉ। ଆମେ ସେଇଟା ଗୋଟେ ପ୍ରୋଗ୍ରାମ କରିଛୁ ଏବେ ଯିବୁ ଆଉ ହ୍ୟାଲୋ।
ହଁ ହଁ ଆଉ ମତେ ଉ ସେତେବେଳେ ଉ ଗଲେ ମୁଁ ମତେ ଟିକେ କହିବ ଯେକୌଣସି ମତେ ମୁଁ ହେଲେ ଟିକେ ଜିମି। ଠାକୁରଙ୍କର ଡୋରି ନ ନାହେଲେ ଟିକେ ଯାଇହବ?
କେମିତି?
ଆଉ ଯେତେ ଯେତେ ଚେଷ୍ଟା କନେ ବି
ଯେତେ ଚେଷ୍ଟା କରନେ ଜଣେ ଯାଇପାରିବନିହିଁ ଠାକୁରଙ୍କ ଡୋରି ନାଗିବ ସିଏ ଟାଣି ନେବେ।
ଯାଇ ହଉନି ମୁଁ ଏତେ ଭାବୁଛି ଏତେ ଚିନ୍ତା କରୁଚି। ସେ ଆଉ ଥରେ କେମିତି
ଓଡ଼ିଶାର ବଡ଼ ଠାକୁର ଆରାଧ୍ୟ ଠାକୁର ଆଗେ ଜଗନ୍ନାଥଙ୍କୁ ଡାକ କି ସବୁ କାର୍ଯ୍ୟ ଚାଲିଛି। ବାହାଘର ବ୍ରତର ସବୁ।
ଓଡ଼ିଶାରେ ନୁହଁ ସାରା ଭାରତ ବିଶ୍ଵ ଠାକୁର ପାସେ।
ହଁ ବିଶ୍ଵର ଠାକୁର ଯେ କିନ୍ତୁ ଓଡିଶା ବାଲା ତ ଆଗେ ମାନିଛନ୍ତି ନା। ବିଶ୍ଵର ଠାକୁର ହେଲେ ଜଗନ୍ନାଥ।
ସାରା ବିଶ୍ଵରେ ସିଏ ମଉଢମଣି ଆଉ ତା ରେ ଯୋଉ ଦେଶ ଅନ୍ୟ ଅନ୍ୟ ଦେଶ ସବୁ ମନ ଇଚ୍ଛାରେ ଗୋଟେ କରିଦଉଛନ୍ତି
ନା ସବୁ ଦେ ଶର ବର୍ତ୍ତମାନ ଜଗନ୍ନାଥ ସଂସ୍କୃତିର ପ୍ରସାର ଉଁ ପ୍ରଚାର ହୋଉଚି। ଉଁ ପ୍ରତ୍ୟେକ ଦେଶରେ ରଥଯାତ୍ରା କଲେଣି।
କଲେଣି
ନା କଲେଣି ଯେ ଶୁଣ ସେ ଟି ଶୁଣ ଆମର ଓଡିଶା ବାସି